ହାଲୋ। ହାଲୋ।
କୁହନ୍ତୁ।
ହଁ କେମିତି ଅଛ।
କଣ କରୁ ଭଲ ଅଛି ମ୍ୟାଡାମ ଆପଣ କେମିତି ଅଛନ୍ତି।
ଆ ହାଁ ମୁଁ ବି ଭଲ ଅଛି। ଆପଣଙ୍କ ଆଡେ ବର୍ଷା ହେଇଛି?
ଆଜ୍ଞା ମ୍ୟାମ ବର୍ଷା ହେଇଛି ଆଜି ବହୁତ ଜୋରସେ ବି ବର୍ଷ ର୍ଷା ହେଇଛି ବହୁତ ଦିନ ପରେ ହେଲା ପାଗ ବହୁତ। ଥଣ୍ଡା ଅଛି ଆପଣଙ୍କ ପଟେ ହେଇଛି।
ବହୁତ ବର୍ଷା ହେଇଛି।
ଆଜ୍ଞା ନାଇଁ ଏତେ ଖରା ହଉଥିଲା ନା ବର୍ଷା ହବାର ଥିଲା। ହେଲା ଭଲ ହେଇଛି ମ୍ୟାଡାମ ପାଗ ଟା ଟିକେ ଥଣ୍ଡା ପଡି। ଛି ସେ ଆଜ୍ଞା।
ହଁ ତମେ ଏବେ କହୁଥିଲ ବା କେବେ ଗୋଟେ ଯିବ କଣ ତ ଉ ଆ ସେ ଜାଗା ନାଁ କଣ ଭୁଲିଗଲି ମ
ମ୍ୟାଡାମ ମୁଁ ପଚାରୁଥିଲି ମହାକାଳେଶ୍ଵର ଉଜ୍ଜୟନୀ ଆଜ୍ଞା ଆଜ୍ଞା ଯିବାର ଥିଲା ପଚାରୁଥିଲି ଏଇ ଜୁଲାଇ ମାସରେ ଯିବାର ଅଛି ଆପଣ ବୁଲିକି ଆସିଛ କି ସେଇଠି କଣ କେମିତି ଅଛି? କେତେ ବଜେଟରେ ଗଲେ ହବ କୋଉଠି ଯାଇକି ରହି ହବ? ଅ ଆମେ ଟ୍ରେନରେ ଗଲେ କଣ କେମିତି ହବ ଆପଣ କୋଉଥିରେ ଯାଇଥିଲେ ଟ୍ରେନ ରେ ନା
ଟ୍ରେନରେ ଟ୍ରେନରେ ଟ୍ରେନରେ ଫ୍ଲାଇଟ ସୁବିଧା ବି ଅଛି। ଟ୍ରେନରେ ବି ଯାଇପାରିବ ଟ୍ରେନ କିନ୍ତୁ ମୁଁ ଯେତିକି ଜାଣିଛି କି ଯେ ୱିକଲି ଗୋଟେ ଚାଲୁଛି ନା କଣ?
ଓହୋ।
ୱିକଲି ଗୋଟେ ନା ଦିଟା ଏମତି। ହେଲା ରେଗୁଲାର ବେସିସରେ ଚାଲୁନି ହେଲା ୱିକ୍ଲି ଗୋ ଗୋଟେ ନା ଦିଟା ଚାଲୁଛି ଫାଷ୍ଟ ଜିନିଷ ସେକେଣ୍ଡ ଜିନିଷ ହେଲା ନାଁ ଆପଣ ଯୋଉ ଯିବେ? ହେଲା ଆ କି ଯୋଉ ଯିବେ ମେନ ହେଲା ସବୁ ଜିନିଷ ମ୍ୟାଡାମ କମରେ ବି ହେଇପାରିବ ଅଧିକାରେ ବି ହେଇପାରିବ ବୁଝପାରିଲେ ନା?
ହଁ ମ୍ୟାମ ସେଇଟା ତ ଠିକ କଥା।
ସାର୍ ସେଇଟା ଆମ ଖର୍ଚ୍ଚ ଉପରେ ଡିପେଣ୍ଡ କରେ। ହେଲା ଆମେ କୋଉ ମାନେ ଆମେ ଯଦି ନନଏସି ରୁମ ନବା ତାହେଲେ ସେଇ ହଜାରେ ବାରଶରେ ମିଳିଯିବ। ହେଲା ହଁ। ଆଉ ଯଦି ଆମେ ଏସି ରୁମ ନବା ତାଲେ ମିନିମମଟା ତ ପଚିଶଶହ ଦିଇ ହଜାର।
ହଁ ମ୍ୟାମ ସେଟା ପର ଡେକୁ ରହିବ ନା ଗୋଟେ ଦିନ ଚବିଶ ଘଣ୍ଟା ପାଇଁ।
ହଁ ଚବିଶ ଘଣ୍ଟା ପାଇଁ। ହଁ ସେଇଠି କାଲ ଭୈରବ ବି ଅଛ ନ୍ତି କାଲଭୈରବ ବି ଦର୍ଶନ କରିପାରିବ ହେଲା ମୋ ମୋ ତେ କିନ୍ତୁ ସବୁବେଳେ ଟ୍ରେନ ଜର୍ଣିି ଟା ବହୁତ ଭଲ ଲାଗେ।
ଆଜ୍ଞା ହଁ ଟ୍ରେନରେ ଗଲେ ଠିକ୍।
ଆଁ ଯଦି ତମେ ଗ୍ରୁପ ଅଫ ପିପୁଲ ଯାଉଛ ଆଜ ଦାଟ ଟ୍ରେନ୍ ଜର୍ନି ସବୁଠୁ ସେତେବେଳେ ତମେ ତମର ନିଅର ୱାନ୍ ଡିଅର ୱାନ ମାନେ ତମେ ଯାହା ସହିତ ଟାଇମ ସ୍ପେଣ୍ଡ କରିବାକୁ ଭଲ ପାଅ। ହେଲା ସେ କିଏ ବି ହେଇପାରନ୍ତି ସାଙ୍ଗ ହେଇପାରନ୍ତି କି ତମର କ୍ଲୋଜ ଫ୍ରେଣ୍ଡ ଗୋଟେ ହେଲା। ତା ସାଙ୍ଗେ ତମେ ଗଲ ତମକୁ ଜର୍ଣିଟା କି କିଛି ବି ଜଣା ପଡିବନି।
ଠିକ୍ କଥା ମ୍ୟାଡ଼ାମ।
ହଁ ଆଉ ଆମେ ଥରେ
ବି ଭଲ।
ଭଲ, ଥରେ ଆମେ ଯାଇଥିଲୁ ଏ ଉଜିନ ନୁହଁ। ଆଁ ଯାଇଥିଲୁ ତ୍ରମ୍ବକମସ୍ୱରମ, ଯାଇଥିଲୁ। ନାସିକ, ହେଲା ଯାଇଥିଲୁ ହଁ ନାଇଁ, ନାଇଁ। ଯାଇଥିଲୁ ସେତେବେଳେ ମୋ ପୁଅ ବି ମୋର ଛୋଟ ଥିଲା ଆମେ ସମସ୍ତେ ଯାଇଥିଲୁ। ଯାଇଥିଲୁ ଆଉ ସେ ଜର୍ଣ୍ଣି ଟା ମାନେ, ୱାନଡେ ରୁ ମାନେ ଚବିଶ ଘଣ୍ଟାରୁ ଅଧିକା ଥିଲା ବଟ କିଛି ବି ଜଣା ପଡିଲାନି। କାହିଁକି ନା ତ ସମସ୍ତେ ଥିଲେ ପରା ଏଣ୍ଟ ତାର ଫାମିଲି ଥିଲେ ଫାଷ୍ଟ ଜିନିଷ ସେକେଣ୍ଡ ଜିନିଷ ହେଲା ମାନେ ଶାଶୁଙ୍କ ସହିତ ଟିକେ ବ ବଣ୍ଡ ଟା ଟିକେ କ୍ଲୋଜ ହେଲା। ଏମତି ଆମେ ଏମତି ମାନେ ସବୁ ଜିନିଷ କଥାବାର୍ତ୍ତା ହଉ ହେଲା। ସେ ହଁ ସେ ତାଙ୍କ ଘରର ସବୁ ଜିନିଷ କୁହନ୍ତି ସେୟାର କରନ୍ତି। ତ ଆମେ ଦି ଜଣ ମାନେ ଗପି, ଗପି, ଗପି, ଗପ ଟି ପୁରା ମାନେ ଆମର ପୁଣି ଟିକେଟ ଏମିତି ଆମର ପୁଣି ଟିକେଟ ଏମିତି ହେଇଥିଲା ଗୋ ଗୋଟେ ବଥ ରେ ହେଇଥିଲା ଗୋଟେ ବଥ ର ଗୋଟେ ବଗିରେ ହେଇ ନଥିଲା ବୁଝିପାରିଲେନା।
ଓହୋ।
ତ ଆମର ଏପଟ ସେପଟ ହେଇକିନା ପଡିଥିଲା। ତ ଆମେ କଣ କରୁ ଦିନ ବେଳା ଗୋଟେ ଗୋଟେ ଜାଗାରେ ବସିବୁ ଗପିବୁ ରାତି ହେଲେ ସେ ଖାଲି ଯିବେ ଶୋଇବାକୁ। ବ୍ୟାଙ୍କ ଚାରିଟା ବେଳେ ଯେହେତୁ ଏଜ ହେଲାଣି ହେଲା ଟିକେ ଚାରିଟା ପାଞ୍ଚଟା ହେଲେ ସେ କଣ କରିବେ ନା ଟିକେ ଗ ଗଡିବା ପାଇଁ ଯିବେ ପୁଣି ପଳେଇ ଆସିବେ ହଁ ତ ଏମେ ଏମିତି କରି କରିକିନା ଯାଇଥିଲୁ ମୋର ଏବେ ବି ସେ ଜର୍ଣ୍ଣି ମୁଁ ଯେତେ ଯେତେବେଳେ ମନେ ପକାଏ ବହୁତ ଖୁସି ଲାଗେ।
ଖୁସିଲାଗେ ନା। ଯାହାଉ ପରିବାର ସମସ୍ତେ ଯାଇଥିଲେ ନା ସମସ୍ତେ ରହିଲେ।
ହୁଁ ଆଉ ସେଟା ବି ସାତ ଦିନର ଗୋଟେ ଟ୍ରିପ୍ ଥିଲା ଆଉ ସେ ଯେତେବେଳେ ପିଲାମାନେ ବହୁତ ଛୋଟ ଛୋଟ ଥିଲେ ମୋର ତାର ବହୁତ ଭଲ ଭଲ ଫଟୋ ଫଟୋ ବି ମୋ ପାଖରେ ଅଛି। ଆଉ ଫଟୋ ଗୁଡାକ ସେ ଫଟୋ ଗୁଡାକ ଦେଖିଲା ବେଳେ ବହୁତ ଭଲ ବି ଲାଗେ। ହେଲା ଏନ୍ ସେ ସମୟ ମମ ଲାଗେ। ମୁଁ ଏବେ ବିି ଆପଣଙ୍କ ପାଖରେ ସେ ଜିନିଷ ସେୟାର କରୁଛି ମତେ ମୋ ମନରେ ଆପେ ଆପେ ଗୋଟେ ଖୁସି ପଳେଇ ଆସୁଛି। ଚିକ
ଖୁସି ପଳେଇ ଆସଛି ମନେ ପଡି ଯାଉଥିବ ନା ସେଇଠି ଆପଣ ଜାଇଥିଲେ। କେମିତି ପହଞ୍ଚିଲେ କେତେ ଦିନ ଗଲେ ରହିଲେ କଣ କଣ ସେଠି ଏନଜୟ କଲେ ଏ ସବୁ ଜିନିଷ ଯେତିକି ସମୟ ସେଠି ବିତ ତେଇଚନ୍ତି ସମସ୍ତଙ୍କ ସହିତ। ଆଉ ଗୋଟେ ଜିନିଷ ଆପଣ ଯାଇଥିଲେ ମ ଠାକୁରଙ୍କ ଜାଗା ବୁଲିଥିବେ ଇଚ୍ଛା ତ ଥିଲା ଦର୍ଶନ ସରିଲା ପରେ ସେଟା ଆଉ ଟିକେ
ମୋ ସେତେବେଳେ ପୁଅଟା ଆମର ବହୁତ ଛୋଟ ଥିଲା ତ ଆମେ ମୋ ଆଉ ମୋ ପୁଅ ଛୋଟ ଛୋଟବେଳୁ ଏତେ ବଦନାମ କରେନି ହେଲା ସେ ଟିକେ ମାନେ ମାନେ ଖାଇବ ପିଇବ ଶୋଇପଡିବ ହେଲା। ଆଉତ ଆମେ କଣ କରୁ ଗୋଟେ ଜାଗା ବୁଲି ଯିବାର ଅଛି ତ ଗଲୁ ସେ ଜାଗାକୁ ମାନେ ତ୍ରୟମ୍ବକମସ୍ବରରେ ଠାକୁରଙ୍କୁ ଦର୍ଶନ କରିବାର ଅଛି। ଆଗ ଦେଖିଦବୁ ଟାଇମ କେତେଟା ହେଇଛି। ଟାଇମ୍ ଯଦି ବାରଟା ସାଢେ ବାରଟା ହେଇଛି ଆଗ ପଅକୁ ଖୁଆଇଦବୁ। ଗାଡିରେ ତାକୁ ଖୁଆଇଦବୁ ତାପରେ ସମସ୍ତେ ଟିକେ ସେଠି ଖାଇବୁ। ତା ଭିତରେ କାହାର ଜୁସ୍ ଫୁସ୍ କଣ ପିଇବାର ଅଛି ପିଆ ପିଇ କରିଦେବେ। ତାପରେ ଯିବୁ ଦର୍ଶନ କୁ ତାପରେ ସେ ଯିବୁ ଦର୍ଶନ କରିବ। ତ କଣ ହେଲା ପିଲା ଟା ଫୁଲ ହେଇକିନା ରହିଲା ସେ ଆଉ କାନ୍ଦିବନି କିଛି ହଇରାଣ କରି ବନି ତମେ ବି କିଛି ପାନିକ ହବାର ନାହିଁ। ଆରାମ ସେ ପୂରା ଦର୍ଶନ କରିପାରିଲ।
ଦର୍ଶନ କରିପାରିବ ହଇରାଣ କରିବେନି ଆଉ।
ହଇରାଣ କରିବନି ହେଲା। ଏଇ ଯୋଉ ମହାକା ମହା କଳସର ଉଜନ ଆପଣ ଯିବା ପାଇଁ କହୁଛନ୍ତି। ଯାଆନ୍ତୁ କିନ୍ତୁ ମୁଁ ଆପଣଙ୍କୁ ସବୁବେଳେ କହିବି ଜୀବନରେ କେବେ କାମ କ୍ଷ୍ୟ ଦେବି ଟେମ୍ପଲ୍ ଯିବେନି। କାମାକ୍ଷା ଗୋଆ ଗୌହାଟୀରେ ଅଛି ହେଲା ଜୀବନଟାକ ଥରେ ସେ ଜାଗା ଦର୍ଶନ କରିବେ ହେଲା ବହୁତ୍ ଚିପ୍ ବି ମାନେ ବହୁତ୍ କମ ପଇସା
ବହୁତ୍ କମ ପଇସାରେ ଆପଣ ସେଠି ଯାଇକି ଆସିପାରିବେ ଗୁହାଟୀରୁ କଣ କହିଲେ ଜାଗାନା?
ତାମାକ୍ଷିଆ।
କାମାକ୍ଷା ଦେବୀ ଯୋଉଟା କାମାକ୍ଷା ଦେବୀ ମନ୍ଦିର।
ଯୋଉ ଶକ୍ତି ପୀଠ ଆମର ଯୋଉଟା ଅଛି ତାଭିତରୁ ଗୋଟେ ସେଇଟା ହଁ। ସେଇଟା ଗୋଟେ।
ଆପଣ ଯାଇଚନ୍ତି?
ହଁ ମୁଁ ଯାଇଚି କାମାକ୍ଷାବି ଯାଇଚି।
ଆଜ୍ଞା।
କାମାକ୍ଷା କେବେ ଯିବେ ଆପଣ ଏଇଠୁ ଯିବେ ଗୌହାଟୀ ହେଲା ଡାଇରେକ୍ଟ କାମାକ୍ଷା ଏବେ ଟ୍ରେନ୍ ଯାଉଚି କାମାକ୍ଷା ଷ୍ଟେସନ ତନାଇଁ ନିୟର ବାଇ ଷ୍ଟେସନ୍ ଅଛି ସେଇଠୁ ଯିବେ। ତାପରେ କାମାକ୍ଷା ଦେବୀ ମାନେ ପାହାଡ଼ ଉପରେ ଅଛନ୍ତି ହେଲା। ତ ସେଇଠି କଣ ପାହାଡ଼ ପୁର ମାନେ ପାହାଡ଼ ଉପରେବି ହୋଟେଲ୍ ଅଛି। ଯଦି ସେ ସେହୋଟେଲ ଟିକେ ନେବେ ଟିକେ ରେଟ୍ ହେଲା ଆଉ ଯଦି ତଳେ ନେଲେ ହୋଟେଲ୍ ବହୁତ୍ କମ୍ ମାନେ ଆଠଶହ ନଅଶହ ହଜାର ଭିତରେ ଆପଣ ରୁମ୍ ପାଇଯିବେ ନନ୍ ଏସିି
ଏତେ କମରେ ମିଳୁଚି ମ୍ୟାଡାମ।
ହଁ ହଁ ନନ୍ ଏସିି ମୁତ ତତେଏବେ କହୁଚି ବର୍ଷ ଗୋଟେ ବର୍ଷ ତଳର କଥା ଏବେତ ସବୁ ଜିନିଷ ଟିକେ ରେଟ୍ ବଡ଼ିଯାଇଚି ଧରିକିନା ଚା ସେଇ ଥାଉଜେଣ୍ଡ ରୁପିସ୍ ତଳେ
ଥାଉଜେଣ୍ଡରେ ହେଇଯିବ ଆଉ।
ଆଉ ଉପରକୁ ଗଲେ ସେଇ ଜିନିଷଟା ଆଉ ପାଞ୍ଚଶହ ଟଙ୍କା ଏକ୍ସଟ୍ରା ଆଉ।
ବଢିଯିବ ଆଜ୍ଞା।
ବଢିଯିବ ଆଉ ସେଇଠି ଗୋଟେ ଉ ମାନେ କଣ ସେଇଟା ହେଲା ମାଙ୍କର ଆ କଣ ମାସେଠି ସେଇଠି ମାଙ୍କୁ ଆଜି ତାଙ୍କର ଉ ଅ କଣ ତାଙ୍କର ଗୋଟେ ଅଙ୍ଗ ପଡିଥିଲା ମା ତାଙ୍କର ଗୋଟେ ଅଙ୍ଗ ସେଇଠି ପଡ଼ି ଥିଲା ହେଲା ସେଇ ଅଙ୍ଗଟାକୁ ତମେ ଟଚ୍ କରିକିନା ଆସିବ। ହେଲା ଛୁଇଁକିନା ଆସିବ। ତ ସେଇଠି ଗୋଟେ ମାଙ୍କ ମାଁ ଋତୁସ୍ରାବବି ହୁଅନ୍ତି ହେଲା। ମାଁ ଯେତେବେଳେ ଏଇ ଯୋଉ ଆମ ଆ ହଁ ଆମର ଯୋଉ ଯେତେବେଳେ ରଜ ହୁଏ ସେତେବେଳେ ମାଁ ଙ୍କର ଋତୁସ୍ରାବବି ହୁଏ ରଜ ଟାଇମରେ ଋତୁସ୍ରାବ ହୁଏ। ହଁ ଆଉ କାଳେ କୁହନ୍ତିକିଯେ ପୁରା ବ୍ଲଡ଼ବି ବାହାରେ।
ଓହୋ ସେଟା ମାନେ ନ୍ୟାଚୁରାଲ ଜିନିଷ ହିଁ ପ୍ରକୃ ପ୍ରାକୃତିକ ପୁରା ଠାକୁରଙ୍କର ଆସେ ସେଟା।
ହୁଁ ହୁଁ ବ୍ଲଡ଼ବି ବାହାରେ କୁହନ୍ତି। ଯେତେବେଳେ ବ ପ୍ରା ମାନେ ଋତୁସ୍ରାବ ହୁଅନ୍ତି ତାଙ୍କ ଉପରେ ଗୋଟେ କପଡ଼ା ପକାନ୍ତି। ସେ କପଡ଼ା କାଳେ ପୁରା ବ୍ଲଡ଼ ହେଇଯାଏତ ସେକପଡ଼ାର ମାନ୍ୟତା ଅଛି। ସେ କପଡ଼ା ଯାହା ପାଖକୁ ଛୋଟିଆ ଖଣ୍ଡେଟେବି ଯଦି ଆପଣଙ୍କୁ ମିଳୁଚିନା ସେଟା ସେ କପ୍ ଆପଣଙ୍କ ଭାଗ୍ୟ ଚେଞ୍ଜ କରିଦବ। ମାନେ ଛୋଟିଆ ଖଣ୍ଡେ ଆମେ ପାଇଥିଲୁ। ମାନେ ଏତେ ଛୋଟିଆ ଖଣ୍ଡଯେ ହେଲା ମାନେ ଆମେ ମୁଁ ଟିକେ ଗଡ୍ରେଜରେ ରଖିବା ପାଇଁ ମୁଁ ଟିକେ ମୋ ଶାଶୁ ଟିକେ ମୋ ଯା ଟିକେ ଟିକେ ଟିକେ ଟେ ମାନେ ମାନେ ଆଖିକୁ ବହୁତ୍ ହଁ ଟିକେ ଟି ଟିକେ ରଖିଚୁ ମାନେ ମିଳିବା ବହୁତ୍ କଷ୍ଟକର ଆମେ ଆଚୁଆଲି ଯୋଉ ସେଠିକାର ପଣ୍ଡିତ୍ ଅଛନ୍ତି। ସେ ଟିକେ ମାନେ ଗୋଟେ ଭଲ ପଣ୍ଡିତ ମିଳିଯାଇଥିଲେ ତ ମୁଁ
ବୁଝିଲେ।
ସେ ହିଁ ଆରେଞ୍ଜ କରିକିନା ଦେଇଥିଲେ ଆଉ ସବୁଠାରୁ ଜିନିଷ ମ୍ୟାଡ଼ାମ ଯୋଉଠିକି ବି ଦର୍ଶନ କରିବାକୁ ଯିବେ ତାଙ୍କର ସେଇ ମନ୍ଦିର ଗ ଗମେଣ୍ଟ ର ପୋଟାଲ ସାଇଟ ଅଛି ହେଲା।
ହଁ ହଁ ସେଇଟା ମ୍ୟାଡାାମ ମୁଁ ଶୁଣିଛି କେଦାରନାଥ ବଦ୍ରିନାଥ ବି ଯେମିତି ଯାଆନ୍ତି ତାଙ୍କର ଗମେଣ୍ଟ ସାଇଟ୍ ରେ ଏ ରେଜିଷ୍ଟର କରିଦବାକୁ ପଡିବ ଆଗୁ ଅନଲାଇନ ରେ ରେ
ହଁ କାହିଁକି ଗଲେ ଏଟା କଲେ ଆପଣଙ୍କ ପାଇଁ ଭଲ କାହିଁକି କହିଲେ ଆଜି ଆପଣ ଯାଉଛନ୍ତି କିଛି ଭଲ ଅଛି ମନ୍ଦ ଅଛି ଯଦି ଆ ପଣ ରେଜିଷ୍ଟର ହେଇଥିବେ ସେଟା ଜାଣିବା ପାଇଁ ସୁବିଧା ହବ ଫାଷ୍ଟ ଜିନିଷ ଆଉ ଗୋଟେ ହେଲା ରେଜିଷ୍ଟର କଲେ ଆପଣ ସେଇ ଅଂଶରେ ଯେ ନ ଦର୍ଶନ କରିବେ। କିଛି ମାନେ ଆପଣଙ୍କ ସ୍ଲଟ ଟାଇମ ମିଳିବ ସ୍ଲଟାଇମିଂ ରେ ଦର୍ଶନ କରିବେ।
ସେତିକି ଯେତିକି ସମୟ ଥିବ ହଁ।
ଯେଦି ସ୍ଲଟ୍ ଟାଇମ ରେ ଯିବେ ଆରାମ ସେ ଯେତିକି ଯେତି ଜଣ ଲାଇନ ରେ ଥିବେ ସେତିକି ଲାଇନ ରେ ଛିଡା ହେଲେ ଦର୍ଶନ କଲେ ଆସିବେ ସେଇଟା ମାନେ ହଁ। ତ ଯେବେବି ଏବେ ଆପଣ ଏବେ ଇଏ ବି ଯାଉଛନ୍ତି ନା? କନ୍ତି ଯିବେ କହୁଛନ୍ତି।
କାଶୀ ବେ ମହାକାଳେଶ୍ଵର ଓମ୍କାରେଶ୍ଵର ହଁ। ସେଇଠି ବି ସେୟା କରିବେ ଯିବାର ମାନେ ଦି ଯୋଉଦିନ ଟ୍ରେନ୍ ଟିକେଟ୍ କାଟିବା ମନେ ରଖିଥାନ୍ତୁ ତାର ତିନି ଚା ଚାରି ଦିନ ପରେ ଦେଖିବେ ତାଙ୍କ ପୋର୍ଟାଲ ରେ କେତେ ଦିନ ଆଗରୁ ଟିକେଟ କଟା ହଉଛି। ଯଦି ଦି ମାସ ଆଗରୁ ଥିବ ସେ ଅନୁସାରେ କାଟିଦେବେ ଯଦି ମାସ ଆଗରୁ ଥିବ ସେ ଅନୁସାରେ କାଟିଦେବେ। ସେଇଟା ସେଇଗୁଡାକ ବହୁତ ଭଲ।
ଆଜ୍ଞା ଆଗୁଆ କରିଦବାଟା ଭଲ ମାନେ ତମେ ବେଶୀ ସମୟ ଲାଇନ ରେ ଅପେକ୍ଷା କରିବାକୁ ପଡିବନି ଯଦି ବୁକିଂ କରିଛ ଆଗରୁ ଯାଇକି ଦ ର୍ଶନ ଟା ଶାନ୍ତିରେ କରିକି ଆସିପାରିବ।
ଯଦି ତ ହୁଁ ଯଦି ତ ଏଜ୍ ଯଦି ବୟସ କ ଲୋକଙ୍କୁ ନେଇନା ଯାଉଛନ୍ତି ହେଲା ତାହେଲେ ଆପଣ ଆଗୁଆ କରିଦେଲେ ବେଟର ଆଉ ମୋ ମୋ ଶାଶୁଙ୍କର ବହୁତ ସାରା ପ୍ରୋବ୍ଲେମ୍ ଅଛି ବହୁତ ସାରା ପ୍ରୋବ୍ଲେମ୍ ମାନେ ଏ ସେ ଟିକେ ନା ନା ନା ସେ ଟିକେ ମାନେ
ଓହୋ।
ବାରଣ ଚାରଣ ହେଲା। ସେ ଟିକେ ବାହାର ଜିନିଷ ଖାଆନ୍ତିନି କାହା ହାତରୁ ଖାଇବେନି। ହେଲା ଯଦି ଅପରିଷ୍କାର ଦେଖିଦେବେ ସେ ଖାଇବେନି। ତାଙ୍କର ସେ ସବୁ ଜିନିଷ ଅଛି ତାପରେ ସେ ଆମେ କଣ ଉ ଅ ମୁଁ ଅ କହୁଛି ମୁଁ ଉଁ ମାନେ ବାହାର ଖାଇବା ମତେ ବହୁତ୍ ଭଲ୍ ଲାଗେ ତ ମତେ ମୁଁ ଟିକେ ଯଦି ନିଟ୍